ହ୍ୟାଲୋ।
ହୁଁ ସୁଭିଲା?
ହଁ ହଁ ଏବେ ଶୁଭିଲା କୁହ।
ହଁ ହଁ ଏ ଏଇ ମୁଁ ଏଇଠି ବସିଛି ତ ଗୋଟେ ଗଛ ଉପରେ ଗୋଟେ ନାଉଡଙ୍କ ସାପ ପ ଗୁରେଇ ହେଇକିନା ଆଉ ମୁଣ୍ଡ ତାକୁ ଟେକିଛି ଯେ ମୁଁ ତାକୁ ଅନେଇଛି। ହେଇ ଏଇତ ବର୍ଷା ସିଜନ ଦେଖୁଥିବା ଖାଲି ସାପ ମାନେ ଛ ଏ ଗଛ ସେ ଗଛ ଯ ଚରୁଥିବେ କି ତଳେ ମାନେ ନାଉଡଙ୍ଗ ବେଶୀ ବାହାରନ୍ତି ବର୍ଷା ଦିନରେ
ହୁଁ ବେଶୀ ତ ନାଉଡଙ୍କ ସ ତ ସବୁବେଳେ ଗଛରେ ହିଁ ଥାଆନ୍ତି ଆଉ।
ହ ମାନେ ଜଣା ପଡନ୍ତିନି ନା ଗଛ ଯୋଉ କଲର ସିଏ ବି ସେଇ କଲର।
ମୁଁ ବି ଗୋଟେ ଆର ବର୍ଷ ଦେଖିଥିଲି ଯେ ଜଣଙ୍କ ଫୁଲ ଗଛରେ ସେ ନାଉଡଙ୍କ ସାପୁଟେ ଥିଲା।
ହଁ ବା ଏବେ ମୁଁ ଦେଖୁଛି ସେ ତା ବେକଟାକୁ ମାନେ ମୁଣ୍ଡ ଟାକୁ ଖାଲି ହଲଉଛି ଏପଟ ସେ ପଟ ଏନ୍ତୀ ହଲୋଉଛି ହଁ। ମାନେ ଅଲଗା ଗଛ ହେନେ ଟିକେ ଜାଣିହବ ଯୋଉ ଡଙ୍କ ଗଛ ଯୋଉରା ସେଇରା ଟୋ ତାହେଲେ କିଛି ଜାଣିପାରିବନି ସେ ଏମିତି ଗୁରେଇ ହେଇକି ରହିଥିବେ ଯେ କିଛି ଜାଣିବନି। କିନ୍ତୁ ଭାରି ବିଶାକ୍ତ ସାପ ଯେ ସେ। ନାଉଡଙ୍କର ନା ସେ କାମୁଡନ୍ତି ନାଇଁ। ସେ କାମୁଡନ୍ତିନି। ସିଧା ତା ଆଖି ଫୁଙ୍କିଦେବେ କେମିତି ଯାଇକି ସେ କଣ କାମୁଡିବେ କି।
ଫୁଙ୍କି ଦେବେ ଆଖି କି?
ହଁ।
କିଏ ଫୁଙ୍କି ଦବ?
ସେଇ ସାପ
ସାପ ମ ମଣିଷ ଆଖିକି ଫୁଙ୍କିଦିଏ?
ହଁ।
ଫୁଙ୍କିଲେ କଣ ହୁଏ?
ଏ ବିଷ ଟା ନା ଏଇଟା। ବିଷାକ୍ତ ସାପ କିନ୍ତୁ କାଇଁ କାମୁଡେନି ମୁଁ ତ ଜାଣିନି। ନାଉଡଙ୍କ କଣ କାମୁଡେ କି?
ଓ ହୋ।
ହ ସାପ ତ ବାପ ମା ଆମ ଆଡେ ଯୋଉଭଳିଆ ସା ପ ଏଠି ନାହାନ୍ତି ଆମର ଖାଲି ଯୋଉ ଗୋଖର ଖାଲି ବଡ ବଡ। ଯୋଉ ହାତେ ଦେଢ ହାତେ ବେଶୀ ଲମ୍ବା ତ ନୁହଁ ଗୋଖର ଗୁରା। ହୁଁ ମୋଟା ମୋଟା ଏରାକ।
ମୁଁ ଏବେ ଗୋଟେ ଦେଖିଥିଲି ଆମ ଘର ପାଖରେ। ମାନେ ଛୁଆ ଟା ଛୋଟିଆ ଟେ କିନ୍ତୁ ସେ ଯେତେବେଳେ ଏମିତି ଫଣା ଟାକୁ ଏମିତି କଲା ତା ହାତ ପୁରା ଯେମିତି ଆମ ହାତ ଟା ଯେତିକି ଓସାର ତା ହାତଟା ଏମିତି ତା ମୁଣ୍ଡ ଟା ଏମିତି
ହୁଁ ମାନେ ସାପ ଉରା ତ ଚରୁଥିବେ ସେ ସାପଗୁରା କହିବ ନାଇଁ ଯେ ମାନେ ବେଶୀ ବଡ ସାପ ବୋଲି। କିନ୍ତୁ ଫଣା ଟେକିଲା ବେଳେ ଜାଣିବୁ ସେ ସାପ ଟା କେତେ ବଡ ବୋଲି। ହଁ ସେଟା ମାନେ ପୁରା
ଦେଖିଲେ ତମେ ଜାଣିପାରିବ ଯେ ଏଟା ନାଗସାପ ତା ଫଣାରେ କୋଠଉ ଦିଟା ଦୁଷ
ହଁ ହଁ ସେ ଚିତ୍ର ଟା ରହିଥିବ। ଆଉ ଆମ ଘରେ ବା ଦିଟା ରହିଥିଲେ ସେଇଭଳିଆ ସାପ। ମାନେ ଗୋଟେ ବର୍ଷେ ଗୋଟେ ସାପ ଆଇଲା ପୁଣି ତା ଆର ବର୍ଷକୁ ଆଉ ଗୋଟେ ଆଇଲା। ଯୋଉଠି ଗୋଟେ ରହିଲା ପୁଣି ସେ ଆସିଲା ଆଉ ଗୋଟେ ରହିଲା ନା ନା କଣ ହେଟା ଯା ଗାଁ ଭିତରେ ଘର ନା ଆଉ ମାରିଦେନୁ ସେ ସାପ ରାକୁ। ତାର ଘରେ କାରବାର କଲୁ ସେଥିପାଇଁ ମାରିଦେଲୁ ମାନେ ଫାଙ୍କା ଜାଗା ଥିଲେ ଆମେ ଛାଡି ଦେଇ ଥାନ୍ତୁ।
ହୁଁ ହୁଁ। ଆଉ ବିଷାକ୍ତ ସାପଙ୍କୁ ବି ତମେ କଣ ଛାଡିବ ନା।
ନା ନା ବିଷାକ୍ତ ଯେ ଆମର ଆଗରୁ ଥିଲେ ସାପ ଆମ ଘରେ କାଳେ ରୁହନ୍ତି ଆମେ ତ ଜାଣିନୁ ଆଗରୁ କେବେ ତଳେ ରୁହେ ମାନେ ଯୋଉ କୁହନ୍ତିନି ନାଗ ନାଗୁଣୀ
ହୁଁ ହୁଁ।
ସେଇ ସାପ ଆମ ଘରେ ଥିଲେ କିନ୍ତୁ ସେ ପଳେଇଲେ ଆମର ଆଗରୁ କୋଠି ଥିଲା ନା ଧାନ ସବୁ। ଦେଇକି ରଖନ୍ତି ଆଉ ସେଇଥିରେ ଆସିକି ରୁହନ୍ତି ସେ ସାପ। ନା ସେ ଆପେ ବି ପଳେଇଲେ। ଥିଲେ ବହୁତ ବର୍ଷ ସାରିକି କୁଆଡେ ପଳେଇଥିଲେ। ହୁଁ ସେଇ ସାପ ବି ସେମିତି ଆସିଲେ ମାନେ ଏଇଥର ଯେମିତି ଆମ ଘରକୁ ସେ ସାପ ଆଇଲେ ମାନେ ଗୋଟେ ଆଗେ ଆସିଥିଲା କି ସାପ ଜାଣିଛୁ ଯୋଉଟା ମାଇ ସାପଟା। ଆଉ ଗୋଟେ ଆସିଲା ସେ ଆର ସାପ ନାଗ ନାଗୁଣୀ ଏମିତି ସବୁ ଆସିଲେ ଆଉ।
ଓହୋ।
ନା ଭାବିଥିଲୁ ଛାଡଦବୁ ବୋଲି ନା ହେଲାନି ସେ ବାପ ଗର୍ଜନ କରନ୍ତି ବେସି ରାତି ହେନେ ଖାଲି ଗର୍ଜନ କରିବ ମାନେ। ଖାଇତେ କିଛି ପାଆନ୍ତିନି ନା ହେଠି ଆମେ ଦେଖ ଖୁ ଦିନରେ ଦେଖୁ ସାପଟା ଶୁଆଇ ଥିବ ସେଠି ଚରୁଥିବ ବୁଲାବୁଲି କରିବ କିନ୍ତୁ ପଦାକୁ ବାହାରେ ନାହିଁ ମଣିଷ ଦେଖେନି। ଆଉ ରାତି ହେନେ ଖାଲି ଗର୍ଜନ କଲା।
ଏ ବାପ ମୁଁ ତ କେବେ ଶୁଣିନି ଆମ ଘର ସାମ୍ନାରେ ଯେମିତି ଗୋଟେ ଆମର ଆଜବେଷ୍ଟ ଗଡ଼ିଚୁ ସେଇଠି କୁକୁଡ଼ା ତାଙ୍କର ନିଜେ ଯାଇକି ରୁହନ୍ତି ଦିଟା କୁକୁଡ଼ା ଥିଲେ। ଏଇଠି କଣ କରିଛି କହିଲ? ରାତିରେ ଏମିତି ସାଉଣ୍ଡ ହେଇଛି। ତ ସେ ସାଉଣ୍ଡ ଯୋଉ ହୁଏ ନେଇ କି ଏତେ ଯୋର ସାଉଣ୍ଡ ହେଲାଠୁ ବୋଉର ଡାଉଟ୍ ହେଲା କଣ ଗୋଟେ ଏଠୀ ଅଛି ଏତେ ଯୋର୍ ବୋବୋଉଛି।
ହଁ ସେ ପା ସଂ ସଂ କରିକି ଯୋଉ ଗର୍ଜନ କରିବେ ମା
କୁକୁଡ଼ା ବି ଗୋଟେ ମାରିଦେଇଥିଲା ଆମର କି ସାହିରେ କାହାର କେୟାଣି। ମରିକି ପଡ଼ିଥିଲା କୁକୁରା ପଟା ମରିକି ପଡ଼ିଥିଲା ତାପରେ କଣ ଏମିତି ଏତେଯୋରେ ସାଉଣ୍ଡ ହଉଛି ଆଉ ଡାକିଲେବି ଗୋଟେ ଘର ଲୋକଙ୍କ ପାଖରେ ଆସିକି ଦେଖିଲେ ଯେ କଣ କହିଲ? ଅଛି ଯୋଉ ଗୋଖୋର ସାପ। ତାକୁ ପୁଣି ସେଇ ରାତିରେ ସେଇଠି ପିଟି ଦେଲେ ମୋ ଆପା।
ହୁଁ ଏମାନେ ଆମ ପଟେ ଆଡ଼େ ବହୁତ ଅଛନ୍ତି ମାନେ ବଡ଼ ବଡ଼ ହୁଙ୍କା ନା ସବୁ ବିଲ ମାନଙ୍କରେ। ସେ ସାପ ସବୁ ରହିଛନ୍ତି।
ହଁ ହଁ। ଏଇପା ବର୍ଷା ହେଉଚି ତ ଛୁଆ ଯାଇ ବାହାରେ ଖେଳିବା ପାଇଁ ଦିଦି କରୁଛନ୍ତି ଆଉ ଘରେ ମନା କଲେ ସେଠି କାନ୍ଦିକି
ଥଣ୍ଡା ଜର ଏଇନା ବର୍ଷା ପାଗ ବା ମାନେ ଆମେ ଭଲ ଲୋକ ବି ଘରେ ରହିଲେ ବି ଥଣ୍ଡା ହଉଛି ଆଉ ସେମାନେ ପଦାରେ ତ ଥିଲେ ଆହୁରି ଥଣ୍ଡା। ତାପରେ ପାଦ ହଁ ଚପଲ ମାଡ଼ିବେ ନେଇ ସେଇଆ ପା।
ଏଇ ବର୍ଷା ଦିନେ ସାରୁ ଲଗା ହେଇଛି ଯେ ଆମ ବଡିରେ ବଢିଆ ଗଛ ହେଇଛି। ମୋର ମନେ ଅଛି ଆମର ସବୁ ତ ଛୋଟ ଛୁଆ ଥିଲୁ। ସାରୁ ଗଛ ମଝିରେ ବସିକି ସବୁ ଫଟୋ ଉଠେଇଛୁ ଆଲବମ୍ ରେବିଥାଏ।
ହଁ ମାନେ ଯୋଉଟା ବଡ ବଡ ବଡ ପତର ହେଇଥିବ ନା।
ହଁ ମାନେ ସାରୁ ଗଛ ମଝିରେ କିନା ବସିକି ଫଟୋ ଉଠେଇଥିଲୁ ଆମେ ଛୁଆ ବେଳେ। ଆମର ମନେ ଅଛି ଆଲବମ ରେ ଏବେ ବି ଅଛି ଫଟ। ଆଉ ଏବେ ଆଉ ଉଠଉଛନ୍ତି।
ଏବେ ତ ଆଜିକାଲି ଯୋଉଠି ଗୋଟେ ଫୋନ ଧଇଲେ ସାଙ୍ଗେ ସାଙ୍ଗେ ଗୋଟେ ସେଲଫି ନେଇଯାଅ। ଆଗରୁ ଖୋଜୁଥିଲେ ଯେଗା ସିନେରୀ ସବୁ ଗୁଟେ ଭଲ ସିନେରୀ ରହୁଛି ସେଇଠି ଫଟୋ ଉଠା ହଉଥିଲା।
ହଁ।
କୁକୁଡ଼ା ବି କଣ ହଉଛନ୍ତି?
ଏଇ ବା ମୋ ପୁଅଟାକୁ କଉଠି କଣ କାନ୍ଦିଲାଣି ତ ଖେଳିଆକୁ ଛାଡୁନାହାନ୍ତି ନାଆଣ କାନ୍ଦୁଚି ବସିକି ଆଉ।
ହୁଁ। ଛୋଟ ଛୁଆ ଆଉ କଣ କରିବ ସେ ବୁଝିବେ ନେଇଁ ଆଉ।
ବର୍ଷା ଦିନ ସେ ବି ଯାଇକି ଆଡ଼େ ଓଦା ହେଇକି ଆ ଦୁହେଇକି ଆଇଲାଣି। ଥରେ ତାପରେ ଥଣ୍ଡାବି ହୁଏନା ସେ ସ୍କୁଲ ଫୁଲ ଛୁଟି ହେବ। ଥଣ୍ଡା
ତାପରେ ଯେତେ ମାନେ ଥଣ୍ଡା ଦେହ ନହେଲେ ବି ଯେମିତି ସିଜିନ ଧର ଚେଞ୍ଜ ହେଲାଣି ନା ଯାହେଲେ ବି ଥଣ୍ଡା, ଜର ଧର ରହିବ ଆଉ ଛୁଆ ତ ବେଶୀ ହେବେ।
ସେମାନଙ୍କୁ ଟାଇମ୍ ନାହିଁ ଏଇ ସନ୍ଧ୍ୟାବେଳେ ଟିକେ ଟାଇମ୍। ଆଜି ଖେଳିଲା ବେଳକୁ ଏ ବର୍ଷାରେ ଉ-ଉ ଘରୁ ବାହାରି ପାରୁନାହାନ୍ତି। ଘରୁ ବାହାରିଲେ ଘରେ ପାଟି କରୁଛନ୍ତି, କୁଟୁଛନ୍ତି।
ସେ ତାପରେ ଘରେ ଛୋଟ ଛୁଆ ବସିକି ଆଉ ଖେଳିପାରିବେ ଗୋଟେ ଜାଗାରେ ଯିଏ ମାନେ-ଏ-ଏ ବୁଲିଲେଣି ଇଏ କଲେଣି ସିଏ ଆଉ ଘରେ
ଯିଏ ସିଏ କୋଉଠି ଘରେ ଖେଳିପାରିବେ ଶାନ୍ତ ଛୁଆ ଚୁପଚାପ ତାଙ୍କୁ ଖେଳନା ମେଞ୍ଚେ ଧରେଇ ଦବୁ ସେଇଠି ଖେଳିବେ। ଆ ହଁ ଅଲଗା ଛୁଆ ଖେଳିଲା ବେଳକୁ ଏମାନେ ଦେଖିଲା ବେଳକୁ ଆମ ମନ ସମ୍ଭାଳି ହଉନି ଯାଇକି ଖେଳୁଛନ୍ତି ଆଉ।
ହୁ ହୋ
ହଁ ଏଇଭଳିଆ ସବୁ କଥା ଆଉ। ଉ ଛୋଟ ଛୁଆ ତାଙ୍କ ଦେହ ବର୍ଷା ସିଜିନଟା ଥଣ୍ଡା ତମରେ।
ତମ ପୁଅ ଆଜି ସ୍କୁଲ ଯାଇଥିଲା ନା?
ହଁ ହଁ ସ୍କୁଲ ଯାଇଥିଲା ଆସିକି ବି ଆଜି ଶୋଇବାକୁ ଟାଇମ୍ ହେଲାନି। ବର୍ଷା ଯୋଗୁ କାଲି ତାଙ୍କ ମ୍ୟାମ ଛୁଟି କରିଦେଇଥିଲେ। ଆଜି ଆସିଲେ ଯେ ହଁ, ଟ୍ୟୁସନ ଟାଇମ୍ ଯେତେବେଳେ ଗୋଟେ ଘଣ୍ଟା ଆଗରୁ ଆଇଲେ କହିଲେ ମତେ ମତେ ଯୋଉ ବର୍ଷା ଟା ହବ, ଆଉ ଏଇନା ବର୍ଷା ଛାଡି ଯାଇଛି, ମୁଁ ଏଇନା ଯାଉଛି।
ତାପରେ ଛୁଆଙ୍କୁ ବି ଟାଇମ ହଉନି ଶୋଇବା ପାଇଁ କି ଖେଳିବା ପାଇଁ।
ହଁ କାଲି ତାକୁ ଟିକେ ଶୋଇବାକୁ ଟାଇମ ହେଇଥିଲା। ଆଜି ତ ଟାଇମ ହେଇଲାଣି ଶୋଇନି ଟୋଟାଲି। ଆଜି ପୁରା ଜଲଦି ଶୋଇବ ନା କଣ ଦିନରେ ସ ସନ୍ଧ୍ୟାବେଳ ଆଉ।
ହୁଁ, ହୁଁ।
ଜଲଦି ତାକୁ ସ୍କୁଲ ହୋମ ୱାର୍କ ଟା କରେଇବୁ। ମୋ ରୋଷେଇ ବାସ ସାରିକି ତାକୁ ପୁଣି-ଇ-ଇ-ଇ ଶୋଇଦବୁ ଯଦି ଶୋଇଦବୁ ସେ ପାଠ ବି ସାରି ପାରିବନି।
ସେଇଥିପାଇଁ ସେ ସେ ସିନା ଦିନରେ ଟିକେ ଶୋଇଲେ ହଁ ତ ଟାଇମ୍ ହେଉନି ଶୋଇବେ କେମିତି ଆମେ ଖାଲି କହିଲେ ହେବ କି।
ଟାଇମ୍ ହଉନି ତାପରେ ଅଛନ୍ତି ବଡ ଛୁଆ ଜାଣିବାର ଆସିଲେ ନିଜେ ଡ୍ରେସ ଖୋଲିବେ। ବ୍ୟାଗ୍ ନିଜେ ରଖିବେ, ନିଜେ ଖାଇଲେ, ଖାଇଲେ ଶୋଇଲେ। ଆଉ ତାଙ୍କ ବ୍ୟାଗ ରଖିବୁ।
ସେ ବା ଟିକେ ଚଗଲା ନା ସେଥିପାଇଁ ସେମାନେ ନିଜ କାମ ନିଜେ କରୁନି।
ତାପରେ କଣ ହବ। ହଁ ସ୍କୁଲ ଡ୍ରେସ ଖାଉଥିଲୁ ସେ ଆସିଲା ସ୍କୁଲ ଡ୍ରେସ ଟା ଖୋଲ ବୋଲିକି ଖୋଲିଲାନି, ମୁଁ ଅଧା ଖାଇବା ପାଖରୁ ଉଠିକି ଆସିକି ସକ୍ସ ଖାଲି ଖୋଲିଦେଲି। ଯାଇ ବସିକି କାର୍ଟୁନ ଯାଇକି ଦେଖିଲା। ଆଉ-ଉ-ଉ-ଉ ଡ୍ରେସ ବି ଖୋଲିବାର ନାହିଁ ମୁଁ ଖାଇସାରିଲି ଡ୍ରେସ ଖୋଲିଲି, ଡ୍ରେସ ଖୋଲି ଯାଇକି ତାପରେ ତାକୁ ଖୋବି ଦେଲି। ପୁଣି ଖାଇବା ଦେଖିଦେବେ ନନଭେଜ ନଥିବ ଆଜି ନାହିଁ ଆମେ ଖାଇବୁନି।
ଆଉ ଖାଇବୁନି ଆଇଟମ କହିବୁ ଯଦି ତା ହେଲେ ଗଣ୍ଡେ ଭାତ ଯଦି ତାଙ୍କୁ ପସନ୍ଦ ହେଲା ତାହେଲେ
ଆଉ ସାଧା ଉପରେ ହୁଁ ଆଜି ମସରୁମ ହେଇଥିଲା ତ ସିଏ ଟିକେ ଭଲ ପାଏ ସେଇଟା ସେଇଥିପାଇଁ ସିଏ ଏ ଆଜି ଆଉ ଜିଦି କରିନି ନନଭେଜ ପାଇଁ ମସରୁମ ଲଗେଇ ଯେତିକି ଖାଇବା କଥା ମସରୁମ୍ ସଇଲା ତା ଭାତ ଖିଆ ସରିଲା। ଭାତ ଆହୁରି ଅଧା ଥିଲା।
ହଁ,
କିନ୍ତୁ ଖାଇଲାନି ଉଠିକି ପଳେଇ ଆଇଲା।
ହଁ ହ।
ହଉ ହଉ ତାହେଲେ ରଖୁଛି ହଁ।